ହ୍ୟାଲୋ ସାଙ୍ଗ କଣ କରୁଛୁ?
ମୁଁ- ମୁଁ ଏଇ ବସିଥିଲି, ତତେ ମ - ମନେ ପକଉଥିଲି ବସିକି।
ମତେ ମନେ ପକେଇଲୁ , ମୁଁ ତୋ ପାଖକୁ ଫୋନ୍ କଲି।
ହଉ ମୁଁ ମନେ ପକଉଥିଲି, ତୁ କଲ କରିଦେଲୁ ଆଉ କଣ।
ଆଉ
ଆଉ ତ ହଁ ମୋ ଦେହ ଭଲ ଅଛି। ତୋର?
ହଁ ମୋ ଦେହ ଭଲ ଅଛି।
ଆଉ ସକାଳେ କଣ ଖାଇଥିଲୁ?
ମୁଁ ସକାଳେ ଖାଇଥିଲି ଉକୁମା, ଘୁଗୁନି।
ହୁଁ।
ତୁ କଣ ଖାଇଥିଲୁ?
ମୁଁ- ମୁଁ ଖାଇଥିଲି ପଖାଳ ଭାତ ଆଉ ଆଳୁ ଚଖା ଏଇ ସବୁ।
ପଖାଳ ଭାତ ବହୁତ ଟେଷ୍ଟି ଲାଗିଥିବ ନା?
ହଁ ଦହି ପଖାଳ ଥିଲା ଟେଷ୍ଟି ଲାଗିବନି? ଦହି ପାଖ ପେଟେ ଟା ଖାଇନି। ଅଧା ହିଁ ଖାଇଛି ଆଉ ଖାଇ ପାରିଲିନି ଭାତ ସବୁ ଫୋପାଡି ଦେଲି। ମୋର ଗଲାନି ଆଉ ପେଟକୁ ସେ କହିଲା ସେତିକି ଥାଉ ଏତେ ଖାଆ ନା ତୁ ମୁଁ ଫାଟିଯିବି ନହେଲେ। ସେଇଥିପାଇଁ ମୁଁ ଆଉ ଖାଇ ପାରିଲିନି। ଆଉ ଆଉ ଆଉ ତୁ ହଁ ମୋ ରଜ ବହୁତ ଭଲ ଗଲା ମୁଁ ନେ ରଜରେ ଯାଇଥିଲି ମାମୁ ଘରକୁ ମାମୁଁ ଗଲରେ ଯାଇକି ସେ ପାର୍କ ସବୁ ବୁଲିଲି ମୁଁ ବି ପାର୍କରେ ଖେଳିଲି ବହୁତ ମଜା ଆସିଲା ମତେ ଏଇ ପାର୍କ ରେ ଖେଳିଲେ ତୁ ରଜରେ କଣ କଣ କଲୁ ତ ତୋର ସେଠି ଡୋଲି ଲାଗିଥିଲା?
ହଁ ଆମର ଏଠି ଦୋଳି ଲାଗିଥିଲା। ଆମ ବୁ ଆମେ ଡ୍ରେସ୍ ପିନ୍ଧିକି ବୁଲିଲୁ, ପାନ ଖାଇଲୁ ପୁରା ମେକଅପ୍ ହେଇଥିଲୁ ପାନ ଫାନ ଖାଇଲୁ ଟିକେ ବୁଲିଲୁ ଯେମିତି ପୁରା ଖରାରେ ଦେଖ ପୁରା ଝାଳ ସବୁ ବାହାରିଗଲା ଫେରେ ଆସିକି ଡ୍ରେସ ପାଲଟିକି ଫେରେ ଆଉ ଗୋଟେ ନୂଆ ଡ୍ରେସ ହେଇଥିଲା ମାନେ ଡ୍ରେସ ପାଲଟିକିି ସେଟା ପିନ୍ଧିଲୁ ତାପରେ ଆଉ ଟିକେ ବୁଲାବୁଲି କଲୁ।
ଦି ଦିଟା ଡ୍ରେସ ମୋର ତିନିଟା ହେଇଥିଲା। ଦିଟା ଫିସ୍ ହେଇଥିଲା ଆଉ ଗୋଟେ ଗାଉଣ୍ଡ ହେଇଥିଲା।
ମୋର ତିନିଟା ରଜରେ ଉଁ ତିନିଟା ହେଇଥିଲା ଆଉ ଆଉ ଗୋଟେ ଏକ୍ସଟ୍ରା ହେଇଯାଇଥିଲା।
ହୁଁ। ଆଉ ରଜରେ ଏଇ ଡୋଲି ଟା ତୁ ସଜେଇଥିଲୁ?
ହଁ ସଜେଇଥିଲି ଫୁଲରେ
ମୁଁ ବି ଗେଣ୍ଡୁ ଫୁଲରେ ଏ ସବୁରେ ବହୁତ ବଢିଆ ସଜେଇଥିଲି ମତେ ବହୁତ ବଢିଆ ଲାଗିଲା ସଜେଇକି। ସେ ତା ଉପରେ ଝୁଲିକି ଷ୍ଟାଟସ ଛାଡିଥିଲି।
ତତେ ମେହେନ୍ଦୀ ଲଗେଇବା ଆସେ ନା?
ହୁଁ ତତେ ବି ଲଗେଇଆ ଆସେ ନା?
ମତେ ଆସେ କିନ୍ତୁ ଏତେ ଭଲ ଆସେନି। ଆସେ ସେମିତି
ମାନେ କେମିତି?
ମାନେ ତୁ ଯେମିତି ମାନେ ଏତେ ଭଲ ଲଗେଇ ଦଉଛୁ ମତେ ସେମତି ଆସେନି।
ତୁ ମୋ ମେହେନ୍ଦି ଲଗେଇବା ଦେଖିଛୁ?
ହଁ ମୁଁ ଦେଖିଛି।
ହଉ ହଉ ତୁ ବି ଆସିଯିବୁ ମୁଁ ତତେ ଲଗେଇଦେବି।
ହଉ ମୁଁ ଯିବି କାଲି ତ ଯିବି ତମ ଘରକୁ ତ ନଗେଇଦବୁ।
ହୁଁ ମେହେନ୍ଦି ନେଇକି ପଳେଇ ଆସିବୁ।
ହଁ।
ଆଉ ସେଠି କଣ ବାହାଘର ମାଘର କିଛି ଅ ଅଛି କି କି କୁ କି କୁଆଡେ ବୁଲିବାକୁ ଯିବୁ ମେହେନ୍ଦୀ ଲଗେଇବୁ ଜେ
ଏତିକି ବାହାଘର ସରିଗଲାଣି?
ବାହାଘର ନାହିଁ ଖାଲି ସେମିତି ଆ ମେହେନ୍ଦୀ ଲଗେଇବୁ।
ସେମିତି ଲଗେଇଦେବି ମାମୁଁ ଘରକୁ ଯିବାର ଅଛି।
ହୁଁ।
ସେ ଏମିତି କହିଦେଲି ଲଗେଇଦେବୁ ଆଉ।
ହଉ ସେମିତି ଲଗେଇଦବି ଆଉ କଣ ଆଉ ତୁ ଆ ରା ତିରେ ଫ୍ରି ଅଛୁ?
ରାତିରେ ହଁ ଫ୍ରି ଅଛି।
କେତେବେଳେ ପର୍ଯ୍ୟନ୍ତ ଫିରି ଥିବୁ କହୁନୁ ମୁଁ ସେତେବେଳେ ତୋତେ ତୋ ସାଙ୍ଗରେ କଥା ହେବି?
ମୁଁ ତ ମୁଁ ତୁ ମାନେ ବେଶୀ ରାତି ହେଲେ ଫ୍ରି ରହିବୁ।
ତୁ ଯୋଉ ଟାଇମରେ କହିବୁ ସେଇ ଟାଇମରେ ତୋ ସାଙ୍ଗରେ କଥା ହେବି।
ମାନେ ସାଢେ ଆଠଟା ପରେ।
ହଁ ଠିକ ଅଛି।
ହଉ କରିଦବୁ ଆଉ
ହୁଁ। କାହିଁକି ଏ ଏବେ ଆମେ ଯିବୁ? ଆ ଆମର ଏବେ କାମ ଅଛି ସେଇ ସବୁ କାମ ସାରିବୁ ତାପରେ ଆଉଥରେ ଦେଖିବା ତୋ ସାଙ୍ଗରେ ଅଧା କଥା ହେଇଥିବି ଆଉ ଆଉ ଅଧା ହେଇଯିବି ଆଉ କି ଆଉ କୋଉ ଟାଇମରେ?
ହଉ।
ଆଉ ତୁ ଏବେ କଣ କରିବୁ ମୋ ସାଙ୍ଗରେ କଥା ସାରିକି ଆଜି ଏବେ ଏବେ କଣ କଣ କରିବୁ?? ଏଇ ଚା ସବୁ ତିଆରି କରିବୁ ଚା ପିଉଛ ନା ତମେ?
ପିଉଛୁ କିନ୍ତୁ ଏବେ ଆଉ ପିଉନୁ ଗରମ ପାଇଁ ଆମେ ପିଉନୁ। ମତେ ଏତେ ବି ଚା ଭଲ ଲାଗେନି।
ମତେ ବି ଭଲ ଲାଗେନା ମୁଁ ଆମ ଘରେ ମୋ ଭାଇ ମୋ ବାପା ମୋ ମା ପିଉଛନ୍ତି ଚା। ମୋ ମା ନଈ ପିଇଲେ ମୋ ମାଆଙ୍କ ମୁଣ୍ଡ ବିନ୍ଧିବ।
ତାଙ୍କର ଅଭ୍ୟାସ ହେଇଯାଇଛି।
ହଁ ମୋ ମା ନ ପିଇଲେ ମାଙ୍କ ମୁଣ୍ଡ ବି ବିନ୍ଧିବ।
ହୁଁ।
ଆଉ
ଆଉ
ଆଉ ତତେ କୋଉ ଚା ପସନ୍ଦ ନା କଫି ପସନ୍ଦ?
ମତେ ଚା ପସନ୍ଦ ମତେ କଫି ପସନ୍ଦ।
କୋଲ୍ଡ କଫି ପସନ୍ଦ ନୁହେଁ?
ହଁ ମୁଁ ପିଇଛି ମତେ ମାନେ ଏତେ ଭଲ ଲାଗୁନି ମତେ।
ମତେ ବି ଭଲ ମତେ ବହୁତ ଭଲ ଲାଗେ କୋଲଡ କଫିଟା। ଆଉ ତୋର ଫେବରଟ୍ କଲର?
ବ୍ଲାକ୍।
ବ୍ଲାକ୍ କାହିଁକି ପସନ୍ଦ?
ମତେ ବ୍ଲାକ ମୋ ମୁଁ ବ୍ଲାକ୍ ପିନ୍ଧିଲେ ମତେ ବହୁତ ଭଲ ଲାଗେ। ମୋର ମାନେ ଅଧା ରୁ ଅଧିକ ଡ୍ରେସ ବ୍ଲାକ୍।
ମୋ ଭାଇଙ୍କ ଭଡିଆ। ମୋ ଭାଇଙ୍କ ୱାଇଟ ଅର୍ ବ୍ଲାକ୍।
ମତେ ବେଶୀ ବ୍ଲାକ୍ ଭଲ ଲାଗେ।
ଆଉ ତୋର ଫେବରେଟ୍ ଆଇସ୍କ୍ରିମ୍?
କୋନ୍।
କୋଉ ଫ୍ଲେବର?
ଆଁ ମୋର ଅମୁଲର ହେଲେ ବହୁତ ଭଲଲାଗେ।
ଅମୁଲ କମ୍ପାନୀର।
ହଁ।
ଆଉ ଆଉ ଫେବରେଟ ଯାଗା?
ଯାଗା କଣ ଟିକେ ଟିକେ ପିକନିକ୍।
କଣ?
ପିକନିକ୍।
ପିକନିକ। ନା, ମୁଁ କହିଲି ତୋର ଫେବେରେଟ୍ ଜାଗା କୋଉଟା ଭଲ ଲାଗେ? ମାନେ ନନ୍ଦନକାନନ କି ଅଟ୍ରି କି ଆହ୍
ଅଟ୍ରି ଟା କୋଉ ଜାଗାରେ ଅଛି?
ଖୋର୍ଦ୍ଧା।
ଓ ହୋ
ଖୋଦରା ଖୋର୍ଦ୍ଧା ସାଇଡରେ ଅଛି ଅଟ୍ରି। ସେଠାରେ ଫୁଟିଲା ପାଣି ରହେ ମୁଁ ବିଶ୍ଵାସ କରୁନଥିଲି। ମୋ ମଉସା କହିଲେ ଚାଲ ଦେଖିବା ଦେଖିକି ଦେଖିବା। ସେ ପାଣି କି ତ ପାଚିଲା ପାଚିଲା ଗ୍ୟାସ୍ କରେ ସେ ହାତରେ ପକେଇଲା ଅଧିକ ଚିକ
ଠିକ୍ ଠାକ୍ ଥିଲା ଆ ଉଷୁମ ବଢ଼ିଆ ଥିଲା।
ହଁ।
ସେଇଟା ଆମେ ଯାଇଥିଲୁ ଯେବେ ମେଲଣ ବସ୍ୟା କଣ?
ତତେ କୋଉ କଲର ଭଲ ଲାଗେ ଫେବରେଟ୍?
ମୋ ମତେ ଏବେ କଲର ମୋର ଖାଲି ଚେଞ୍ଜ ହଉଛି ମତେ ପିଙ୍କ୍ କଲର ଅଧିକ ଭଲ ଲାଗୁ। ଥିଲା ଏବେ ମତେ ଗ୍ରେ କଲର ଭଲ ଲାଗୁଛି କେବେ ବ୍ଲାକ୍ କଲର ଭଲ ଲାଗୁଛି।
ବ୍ଲାକ୍ ନୁହ୍ ମୋର ସବୁ ଚେଞ୍ଜ ହଉଛି କଲର। ମୋର ମାନେ ପରମାନେଣ୍ଟ କଲର ଅଛି ପିଙ୍କ ଆଉ ସେ ସବୁ ଦେଖିଲେ ଭଲ ଲାଗିଯାଇଛି ଆଉ କଣ?
ଆଉ ତୋର ଖାଇକ ଫେବରେଟ କଣ?
ମୋ ଫାଷ୍ଟ ଫୁଡସେ ଖାଇବା ମୋର ସବୁଠାରୁ ଫେଭରେଟ ହଉଛି ଗୁପଚୁପ। ଆଉ ଆଇସ୍କ୍ରିମରେ ମତେ ବଟର ସ୍କଚ ଫ୍ଲେଭର ବହୁତ ଭଲ ଲାଗେ ଆଉ ସେଇଟା କୋନ୍ ଥିବ ଆଉ ନହେଲେ କୁଲ୍ଫି, ମତେ ବହୁତ ଭଲ ଲାଗେ ଦିଟା। ଆଉ ମତେ ଏମିତିଆ ହି ଯେମିତି ଆମେ ଖାଉଛୁ ସେଇ ଜିନିଷ ମ ତେ ସବୁଠାରୁ ଭଲ ଲାଗେ ଡାଲି, ଭାତ, ଆଉ ଭର୍ତା ମତେ ସେଇଟା ବହୁତ ଭଲ ଲାଗେ।
ମତେ ବି ମତେ ସାଧା ବେଶୀ ଭଲ ଲାଗେ ଆଇଁଷ ମତେ ପସନ୍ଦ ନୁହେଁ।
ଆଇଁଷ ପସନ୍ଦ ନୁହେଁ, ଖାଲି ସାଧା ପସନ୍ଦ?
ହଁ।
ନା ମତେ ଦି ଦି ଦିଟା ହିଁ ଜିନିଷ ପସନ୍ଦ ମୁଁ ଆହ୍ ମୁଁ ଶାଗ ଖାଉନଥିଲି। ଏବେ ଶାଗ ଖାଉଛି ଟିକେ ଟିକେ ଶାଗ ଖାଉଛି ଟେଷ୍ଟ ଲାଗୁଛି ସେଇଥିପାଇଁ ଖାଇଦଉଛି, ହେଲେ ମତେ ଶାଗ ବିଲ୍ କୁଲ୍ ପସନ୍ଦ୍ ନୁହେଁ ଆଉ ତୋତେ ମଟନ ପସନ୍ଦ? ମତେ ବି ପସନ୍ଦ ନୁହେଁ, ସେଟା ମତେ ଗ୍ୟାସ୍ କରେ ବହୁତ୍।
ମତେ ବି ମୁଁ ତ ତାକୁ ଦେଖେନା ବି ଅନାଏନା ବି ସେ ଯେବେ ଏତେ ଗୁଡେ ଆସିଥିବ ମାଂସ, ଆମ ଘରେ ବି କେହି ଖାଆନ୍ତି ନି।
ନା ଆମ ଘରେ ଆମ ଘରେ ମୋ ବା ବାପା ପୁରା ଛାଡିଦେଲି ମୋ ବାପା ପୁରା ଭେଜିଟେରିଆନ୍ ସେ ଆଇଁଶ ବିଲକୁଲ ଖାଇବେନି। ଆଉ ମୋ ଭାଇ କୁ ମଟନ ପସନ୍ଦ ମୋ ସାନ ଭାଇ କୁ। ସିଏ ବି ମାନେ ଯିବେ ଆମେ ମାନେ ନ ଖାଇବେ ତାକୁ ବି ସିଏ ବି ଖାଇବନି ମନା କଲ। କରିବ
ଆଉ ତତେ ଆଇଁସ ପସନ୍ଦ ନାଁ?
କଣ?
ତତେ ଆଇଁସ ପସନ୍ଦ?
ହଁ, ମତେ ଆଇଁଷ ପସନ୍ଦ୍ ଖାଲି ଚିକେନ୍ ଚିକେନ୍ ଆଉ ମାଛ। ମତେ ଅଧିକ ପସନ୍ଦ।
ମୋତେ ମାଛ ପସନ୍ଦ୍ ନୁହେଁ, ମୋତେ ଖାଲି ଚିକେନ୍।
ଆଉ ଚିକେନ୍, ଚିକେନ୍ ରେ ଖାଲି ଚିକେନ ଚିଲି ଫେବ୍ରେଟ୍ ଏଇ ତ।
ହଁ, ହଁ।
ଚିକେନ୍ ରେ ଖାଲି ଚିକେନ୍ ଚିଲି କାଇଁ ଫେବ୍ରେଟ୍ ଚିକେନ୍ ଲଲି ପପ୍, ଚିକେନ୍ ମଞ୍ଚୁରିଆନ, ଚିକେନ୍ ଅମକନା ଢମ୍ କାନା ସେ ସବୁ ପସନ୍ଦ ନୁହେଁ?
ନା।
ଆଉ ସେ ଥାଏ ତତେ ସାଧାରେ କୋଉ କୋଉ ଜିନିଷ ପସନ୍ଦ୍ ମୁଁ ମତେ ଯେମିତି ଡାଲି, ଭାତ, ଭର୍ତ୍ତା ପସନ୍ଦ। ତତେ?
ମତେ ବି ସେଇଟା। ମୋ ବେ ସେଥିରେ ଟିକେ ଶାଗ ଭଜା ହେଇଥିବ।
ଭିଡିଓ କ କଲ୍ କର କଣ କରିବି
ଟିଟୋ, ଆଉ ଯୋଉ ବାଇଗଣ-ଅ-ଅ-ଅ ଭର୍ତ୍ତା ହୁଏ?
ହୁଁ।
ସେଇଥିପାଇଁ ବହୁତ ପସନ୍ଦ।
କଣ?
ବାଇଗଣ ଭର୍ତା।
ହଁ, ସେଟା ବି ମତେ ବହୁତ ଭଲ ଲାଗେ, ବାଇଗଣ ଭର୍ତା ତ ମତେ ବୋ ମୋ ଫେବ୍ରେଟ୍।
ବାଇଗଣ ଭର୍ତ୍ତା, ଟମାଟର ଚଟନୀ, ଟମାଟର ଖଟେଇ। ଉ ମାନେ ଚିଣି ଏଇ ଚିନି ସବୁ ନ ଡାଲିକି ଖାଲି-ଇ-ଇ-ଇ ନମକିନି ଥିବ ଟମାଟର ଖଟା ମତେ ବହୁତ ଭଲ। ସେ ମିଠା ମିଠା ମତେ ବିଲକୁଲ ଭଲ ଲାଗେନା।
ମତେ ଆମ୍ବ ଖଟା ଭଲ ଲାଗେ ଟମାଟୋର
ମତେ ଆମ ଖଟାକୁ କେମିତି ଭଲ ଲାଗେ କହନି। ଯେମିତିଆ ସେ କସନ୍ଦି ଥିବ। କି ଖାଲି ମିଠା, ଖଟା ଥିବ ସେ ସବୁ ଭଲ ଲାଗେ।
ହଁ, ମତେ ବି ସେଇଆ ଆମ ଘରେ ସେଇଟା ତିଆରି କରିଛନ୍ତି।
ଆମର ଘରେ ବି ଆମଚୁର୍, ଆମଚୁର୍ ମତେ ଏତେ ଭଲ ଲାଗେନା ମୁଁ ଖାଏନା ଏତା। ଆମଚୁର୍, ଆଉ କସନ୍ଦି, ଆଉ ମିଠା ଖଟା।
ଓ-ଓ-ଓ।
ଆମ୍ବୁଲ ଟା ହୁଁ।
ଆମ୍ବୁଲ ତ ବେଶୀ ଏମିତି ବୁଲୁ ଥିବୁ ଖାଉଥିବୁ।
ମୁଁ ଯେବେ ସ୍କୁଲରେ ପଢୁଥିଲି ମୁଁ ମୁଁ ଆମ୍ବୁଲ ନେଇକି ଯିବି ଆମ ସାଙ୍ଗ ମାନେ ସହିତ ମୋ ମୁଁ ଯେବେ ତାଙ୍କୁ ନ ଦେବି ସେମାନେ ରାଗିଯିବେ।
ହଁ ଆମର ବି ସେଇଆ।
ଆ ଆଉ ମୋର ଗୋଟେ ସାଙ୍ଗ ଅଛି ଆମ ଘର ପାଖରେ ସିଏ ତ ପୁରା ରାଗିଯିବ। ମତେ ଦେ ମତେ ଆଣିକି ଦେ ଦେ ମୁଁ ଯେବେବ ଯିବି ଚାରିଟା ନହେଲେ ପାଞ୍ଚଟା ନେଇକି ଯିବି। ମୁଁ ପୁରା ଆ ଆମ୍ବୁଲ ସାରି ଦଉଛନ୍ତି ଏବେ ଏତେ ବିଲକୁଲ ଭଲ ଲାଗେନା ମୁଁ ଖାଏନା।
ଏବେ-ଏ-ଏ-ଏ ମାନେ ସେମାନେ-ଏ-ଏ ଆଣନ୍ତିନି?
ହଁ ମୁଁ ଆମ ଆମ ଘର ଦି ଡିିବା ତିଆରି ହେଇକି ର ରହିଛି। ଆମେ ମାଛ ତରକାରୀ ତିଆରି କରୁଛନ୍ତି ସେଠାରେ-ଏ-ଏ-ଏ ଡାଡିକି ପ
ଓହୋ ଆମର ଘର ବି ତିଆରି ହେଇଛି।
ହଁ କେବେ ଡିବା?